ହ୍ୟାଲୋ ନମସ୍କାର। ଶୁଭ ସକାଳ ଭାଇନା ଜଲଦି ଉଠି ପଡିଲେଣି ଆଜି ଭାଇନା।
ଜଲଦି ଉଠି ପଡିଲି ମାନେ ମୁଁ ତ ପାଞ୍ଚଟାରେ ମୋର ନିଦ ଭାଙ୍ଗି ଯାଉଚି।
ହଁ ହଁ।
ତାପରେ ଏବେ ଟିକେ ପ୍ରତ ଭ୍ରମଣ କରିକି ଆସିଲି ମୁଁ ସ କାଳୁ ଟିକେ ଉଠିଲା କିଣି ଟିକେ ପ୍ରେସେ ପ୍ରାର୍ଥନା ଫାର୍ଥନା କରି ତାପରେ ଫ୍ରେସ ଫାସ୍ ହେଇ ମୋର କାମ ହେଲା ଆଉ ସକାଳୁ ଟିକେ ଫ୍ରେଶ ହେଇକିରି ଯିବି ଏ ଟିକେ ଚାଲିିକିରି ପାଖାପାଖି ଦି କିଲୋମିଟର ଚାଲୁଚି ଆଁ।
ବହୁତୁ ବଢ଼ିଆ ତ।
ଦି କିଲୋମିଟର ଚାଲିକି ଆସିଲା ପରେ ଆମ ଘର ପାଖରେ ଗୋଟେ ପଡିଆଟେ ଅଛି ସେଠି ତାପରେ ଗୋଟେ ରାଉଣ୍ଡୁ ଦୌଡିଲେ ଗୋଟେ ରାଉଣ୍ଡୁ ମନେ ବୁଲିକି ଆସିବ ମାନେ ସେ ତିନିଶହ ମିଟର ପାଖାପାଖି ହୋଉଚି। ଥରେ ମାପି ଥିଲି ହଁ। ହଁ ବେଶୀ ବଡ ନାହିଁ ସେଠି ଟିକେ ଚାରି ଏ ପାଞ୍ଚ ରାଉଣ୍ଡୁ ଟିକେ ଦୌଡ଼ା ଦୌଡ଼ି କରିଦେ ପେରେଡେ ହୋଉଛି କେବେ ହୋଉଚି କେବେ ନାଇ ସେଠି ଆମର କଣ କିହିଲ ଏଇ ଯୋଉ ମେଳା ଫେଳା ଯାତ୍ରା ଫାତ୍ରା ଅ ପୁସ୍ତକ ମେଳା ଏମିତି
ବୁଝିଲି ବୁଝିଲି ବୁଝିଲି ହଁ ହଁ ହଁ ହଉ ତାହେଲେ ଟିକେ ଆ ମାନେ ଉଚ୍ଚା ନିଚା ହେଇକି ଟିକେ ଆବଡା ଖାବଡା ଜମି ଟା ଲାଗୁଛି। ନା ଭଲ ଅଛି ଦୌଡିବା ପାଇଁ।
ଦୌଡିବା ପାଇଁ ଚଳିବ ଚାରିପଟେ ଯୋଉ ଦୌଡା ହୋଉଚି ସେଠି ଦୌଡି ଦୌଡି ଟେନ ହେଇଯାଇଛି ସେଠି ତିନି ଚାରି ରାଉଣ୍ଡୁ ଟିକେ ଦୌଡି ଦୋଉଚି ଆଗରୁ ଯେତେବେଳେ ମୁଁ ଟିକେ କମ ବୟସ ଥିଲା ବ ସେତେବେଳେ ମୁଁ ପାଖାପାଖି ମୋର ହାଏଷ୍ଟେ ସେଠି ବାର ରାଉଣ୍ଡୁ ମୁଁ ଦୌଡିଥିଲି।
ଇଏ ବୋପ ମା ସରି ଗଲା କଥା।
ଏବେ କିନ୍ତୁ ଟିକେ କମି ଯାଇଚି ତିନି ଚାରି ରାଉଣ୍ଡ ଦୌଡା ଦୌଡି କରିକି ତାପରେ ଟିକେ ଚେକିଂ ଏକ୍ସ ଟୋ ସାଇଯେ ପି ଟି ଟିକେ କରିଦଉଯି ଏକ୍ସରସାଇଜ ଷ୍ଟ୍ରେଚିଂ ଏକ୍ସରସାଇଜ ଟିକେ ହବ ତାପରେ ମୁଁ ମୋର ବସିକରି ପୁଷପ୍ସ ତାପରେ ଅ ଏ ଯୋଉ ଯେତିକି ସବୁ ବେଲି ଫେଲି ମାରନ୍ତି ପୁ ବେଲି ତାପରେ ଏଇ ସବୁ ଏକ୍ସରସାଇଜ ଟିକେ ବସିକ କରିଦିଏ ପାଖାପାଖି ଦେଢ ଘଣ୍ଟା ମୁଁ ଟାଇମ୍ ଦିଏ ନିଜ ପାଇଁ ଆଉ ତାପରେ ଆସିକି ଘରକୁ ଆସିକିରି ଆସିଲା ପରେ ଟିକେ ଝାଳ ଫେଳ ମଲା ପରେ ଟିକେ
ଭାଇନା ପ ବେ ପବନ ଶବ୍ଦ କିଛି ଆସୁନି ନା ମୋ ଆଡୁ?
ନାଇଁ ନାଇଁ ନାଇଁ ଠିକ୍ ଅଛି ଠିକ୍ ଅଛି ତମର ଶବ୍ଦ ଠିକ୍ ଅଛି। ତାପରେ ଘରକୁ ଆସିଲା ପରେ ମୋର ତାପରେ କଣ କଇଲ? ଟିକେ ମୁଁ ନିଜେ ଆକା ସମସ୍ତେ ଶୋଇଥିବେ ସାଢେ ଛଅଟା ସାତଟା ହେଇଯାଏ। ସବୁ ସୋଇଥିବେ ମାନେ ମୁଁ ନିଜେ ଟି ହଁ ପ୍ରାୟେ ଆଉ ଭଲ। ବ ହାଲିଆ ହେଇକିରି।
ଏ ଶୀତ ଅଞ୍ଚଳ ତମର ଆଉ ଯାହାହେଲେ ବି ଟିକେ ଆଉ। ଏମିତିରେ ବି ନିଦ ଟିକେ ଲାଗିଯିବ ହଁ।
ତାପରେ କାମ ଦାମ କରିଥାଅନ୍ତି ତ ମୁଁ ଆଉ ସକାଳୁ ଉଠାଏ ନି। ସିଏ ତାଙ୍କର ନିଜ ଇଚ୍ଛାରେ ଉଠିବେ ହଁ। ତାପରେ ଟିକେ ମୁଁ ଟିକେ ଆସିକିରି ତାପରେ ବ୍ରସ୍ ଫସ୍ କରିକିରି ଟିକେ ନାଲି ଚାହା ଟିକେ ଟିକେ ବନେଇବି ନହେଲେ ବ୍ଲାକ୍ କଫି ଟିକେ କରିକି ଟିକେ ପିଇେ ଚାହା ଟିକିଏ।
ବ୍ଲା ବ୍ଲା ବ୍ଲା ବ୍ଲା ବ୍ଲାକ୍ ବ୍ଲାକ୍ କଫି ବୋଇଲେ ଯୋଉଟା ଆମେ କଫି କିଣୁନୁ କି ମାର୍କେଟୁ କଫି ପା ମୁଁ ରଖିଚି ସବୁ ପାଉଚ୍ କିଣିକିରି। କାରଣ ପାଉଚ୍ ଟା ତମେ ଭାଗ ମାପ ଜାଣିପାରିବ।
ହଁ ହଁ ହଁ।
ବ୍ଲା ବ୍ଲାକ୍ କଫି ଟା ମାନେ ଯେମିତି ପାଣି ଟା ଆଗେ ଫୁଟେଇଦବ ହେଲା ପାଣି ଟା ଫୁଟିଦେଲା ବରକୁ ତମ ଯେତିକ ମନେକର କପ୍ ଟେ ଦରକାର କପ ର କ୍ୱାଣ୍ଟି ଟି ହିସାବରେ ତମର କେତିକି ଟିକେ କଡା ଦର୍କାର ବଲେ ପାଣି ଟିକେ କମ୍ ପକେଇବ ଆଉ ଯଦି ଟିକ୍ ଟିକେ ଲାଇଟ୍ କଫି ଦର୍କାର୍ କହିଲେ ଟିକେ ପାଣି ଟିକେ ଅଧିକ ରହିବ ହେଲା। ପାଣିଟାକୁ ଫୁଟେଇ ଦବ ଫୁଟିଗଲା ପରେ କଫି ପାଉଡର୍ ଟା ଗୋଟେ କପ୍ ରେ ରଖିଦେଇଥିବ। ତାପରେ ସେ ଫୁଟା ପାଣି ଟାକୁ କପ୍ ରେ ପକେଇକି ଟିକେ ଘାଣ୍ଟି ଦବ ଉୁଁ।
ଆ ଭଲ ଆଉ।
ସେଇଟା ହଉଚି ବ୍ଲାକ୍ କଫି ସେଟା ହବ ମାନେ ତମର ଷ୍ଟୋମକ୍ ପାଇଁ ଲିଭର୍ ପାଇଁ ସେଗୁଡା ଭଲ। ମାନେ ଫ୍ୟାଟ୍ ଫ୍ୟାଟ୍ ଲସ୍ କରିବ ଯେତିକି ଆମର ଚର୍ବି ଅଂଶ ରହୁଚି ଦେହରେ। ସେଠି କମେଇବ ଆଉ ତାପରେ ହଜମ ଶକ୍ତି ଟା ବଢେଇବ। ଉଁ କ୍ଷୀର ଚା ଟା କ୍ଷୀର ଚାହା ଟା ସବୁଠୁ ଖରାପ୍ ଦେହ ପାଇଁ।
ହୁଁ ହୁଁ ହୁଁ। ହଁ ମୁଁ ଶୁଣୁଥିଲି ବା ବିଷାକ୍ତ ଭଳିଆ ନା କଣ ଏମିତି କହୁଚନ୍ତି।
ହଁ ହଁ। ଲୋକମାନେ କଣ କରିବେ ସକାଳୁ ଉଠିକିରି ଆଗ ଖାଲି ପେଟରେ କ୍ଷୀର ଚାହା ଟା ପିଇଦେବେ। ସେଇଟା ସବୁଠୁ ଖରାପ୍। ସକାଳୁ ଉଠିକିରି ତମେ ଯଦି ଉଁ ପାଣି ଟିକେ ପିଇଦେଲେ ଗୋଟେ ଗ୍ଲାସ୍ ସବୁଠୁ ବଢିଆ।
ଯଦି ଉଷୁମ୍ ପାଣି ପିଇ ଦେଲା ବୋଲେ ଆହୁରି ବଢ଼ିଆ।
ଏ ଠିକ୍ ତଥା ତମେ କହୁଚ ଆଉ ଉଷୁମ୍ ପାଣି ବି ବହୁତ୍ ଭଲ ଉଁ। ଆମେ ସିନା ଅଳୁସୁଆ ହେଇଯାଉଚୁ ଉଷୁମ୍ ପାଣି କିଏ କରିବ ଗୋଟେ ଯଦି ଫାସ୍ ଟେ କିଣିଦେଲ ରଖିଲ। ରାତିରେ ପାଣି ଟିକେ ଗରମ କରିଦେଇକି ରଖିଦେଲ କିଛି ଅସୁବିଧା ନାହିଁ।
ହଁ ହଁ ହଉ।
ହୁଁ ଆଉ ବ୍ଲାକ୍ କଫି ଯଦି ନ ପିଉଛ, ଯଦି ଚାହା ତମକୁ ପସନ୍ଦ। ଗ୍ରୀନ୍ ଟି ଆଜି କାଲି ଗ୍ରୀନ୍ ଟି ମିଳୁଛି ମାର୍କେଟରେ, ଗୋଟେ କିନ୍ଦେଲ ପ୍ୟାକେଟ୍ଟା। ସେଇଟା ଗୋଟେ ଚାହା ଟାଇପ୍ର ଆଉ ମାନେ ଯେ ଅ-ପତ୍ର ଭଳିଆ ଥିବ। ସେଟା ଗ୍ରୀନ ଟି ବୋଲି କହୁଛନ୍ତି ହେଲା, ସେଟା ବି ତମେ ଯଦି ବନେଇକି ପିଇଲ ଟିକେ ଲେମ୍ବୁ ପକେଇକିରି ଯେତିକି ତମର ଯାହା ତେଲ ଖାଉଚ ଯାହା ଖାଇଲ ରାତିରେ ସେଟା ସବୁ ପୁରା ଇଏ ହେଇଯିବ କଟିଯିବ।
ହଜର ହେଇଯିବ ନାଁ କି?
ହଜମ ହେଇଯିବ ଚର୍ବି ଅଂଶ ସବୁ ଦେହରୁ ଧିରେ ଧିରେ କମିଯିବ। ଦେଖୁନ ମୋର ଆଗରୁ ପେଟ କେତେ ବାହାରିକି ଥିଲା ଏବେ କମିଗଲାଣି ଆଉ।
ନାଇଁ ନାଇଁ ଠିକ୍ ଅଛି। ଠିକ୍ କଥା। ତା ମାନେ ତମେ କେତେ ମୋଟା ଥିଲ ଆଗରୁ?
ହୁଁ।
ଭଲ। ବାକି ନିଜକୁ କଣ୍ଟ୍ରୋଲ କରି ରଖିଛ ବା। ଏକ୍ସର୍ସାଇଜ କରି କିନ୍ତୁ ମୁଁ ଶୁଣୁଥିଲି ଏ ଯୋଉ ୟୁଟ୍ୟୁବରେ ଦେଖୁଥିଲି।
ହୁଁ
ମାନେ ଏକ୍ସରସାଇଜ୍ ଟୁ ଡାଇଟ୍ ପୁଣି କଣ୍ଟ୍ରୋଲ୍ କଲେ ବେଶି ପୁଣି ଭଲ। ମାନେ ଖାଇବାଟା ଯଦି ଆମେ କଣ୍ଟ୍ରୋଲ କରିଦବା। ଯଦି ନି ଜ କାବୁକୁ ରଖିଦେବା ବ-ବେଶି ଗୁଣ ଭଲ।
ସେଇଟା ତ ବହୁତ ବଢିଆ କିନ୍ତୁ ଖାଇବାଟା ତମେ କେ ତେ କଣ୍ଟ୍ରୋଲ କର। ତେଲ ତମ କମ୍ ପକେଇ ପାରିବନି। ତା ପରେ ସବୁ ଜିନିଷରେ ତମକୁ ତେଲ ପକେଇବା ଦରକାର। ଆଉ ଖାଦ୍ୟ ଗୁଡା ସବୁ ବିଷାକ୍ତ ଖାଦ୍ୟ ଆମେ ଖାଉଛେ, ସାର ଯୁକ୍ତ ଖାଦ୍ୟ। ଅଁ ଆଉ ସବୁଥିରେ ମଇଦା ରହୁଛି। ଆମର ଆ ଚାଉଳ ତ ତମ ଭାତ ନ ଖାଇକି ରହିପାରିବନି, କାର୍ବୋହାଇଡ୍ରେଟ୍ ରହୁଛି। ଆଉ କୋଉଠୁ ତମେ କାଟିବ? ମାଛ ମାଂସ ତମେ ନ ଖାଇଲେ ମଟନ ଟିକେ ଖାଇବ, କି ଚିକେନ ଟିକେ ଖାଇବ, କି ମାଛ ଟିକେ ଖାଇବ, ଅଣ୍ଡା ଖାଇବ? ଆଉ ସେଗୁଡା ନ ଖାଇଲେ ତ। ଦେହଟା ଭ-ଭଲ ବଡିଟା ଅରୁଚି ଲାଗିବ ନାଁ।
ହଁ ହଁ ହଁ।
ତେଣୁ
ନାଁ ଆମ ଘରେ ତ ପୁରା ଏକଦମ୍ ଜିରୋ ଅଏଲରେ ପୁରା ଏକଥରେ ରୋଷେଇ। ସନ୍ତୁଳା, ରୁଟି, ଆମର ଯୋ-ମାଣ୍ଡିଆରେ ରୁଟି ହଉଛି ନ ହେଲେ ବୋଲେ ଆମ ବାବାଙ୍କର ଡାଇବେଟିସ୍ ନା ମଧୁମେହ ରହୁଛି ମଧୁମେହ ରୋଗ। ହୁଁ। ଏଇଥିପାଇଁ ବାଜାରରେ ଯୋଉ ମାଣ୍ଡିଆରେ ଟିକେ ଅଟା ଗୋଳେଇ ଦେଇକି ରୁଟି ଟା କରାହେଉଛି। ଆଉ ବଢିଆ ଲାଗୁଛି ବି ସେଟା। ଆଉ ମାଣ୍ଡିଆରେ ଆମେ ଇଏ କରୁଚୁ
ହୁଁ।
କଣ ମାଣ୍ଡିଆରେ ଯୋଉ ଚକୁଳି ପିଠା, ସେଇଟା ଗୋଟେ ବେଶି ହଉଛି ଆମ ଘରେ। ଆଉ କ୍ଷୀରିକୁ ମାଣ୍ଡିଆ ଜାଉ ତ ବେଶି ଆଉ। ଭାତ ପକେଇ ଦେଇକି ରା ରଖି ଦେଇଥାଉ ଯୋଉ ଆମର ଶୀତଳୀକରଣ ଯନ୍ତ୍ର ଭିତରେ ହୁଁ ତାପରେ। ହଁ ସକାଳୁ ଉଠିକି ଖାଇ ଦେଇକି ଟିକେ କାମକୁ ଯିବ ବଲେ ବଢିଆ ଲାଗୁଛି। ମରେ ପୁରା ପେଟ ଥଣ୍ଡା ତାହିରେ ଟିକେ ଦହି ମିଶେଇ ଦବା ଆଉ ଟିକେ ଲୁଣ ପକେଇଦବା ବଲେ। ବଢିଆ ଲାଗିବ। ଟିକେ ଖାଲି ଟିକେ ଖାଲି ଦହି ପକେଇଦବ ବଲେ ପୁରା ପେଟଟା ନିଜକୁ ବି। ଫିଲ୍ ହବ ଯେ ମୁଁ ଗୋଟେ କଣ ଗୋଟ ଭଲ ଜିନିଷଟା। ଖାଇଲେ ହବ ମାନେ ଯଉ ମଟନ, ଚିକେନ ଆପଣ ଯୋଉ ଖାଉନାହାନ୍ତି ସେଇଟା ଖାଇଲା ପରେ ଯେଉପରା ଲାଗି। ଗେସ ଯେ ପେଟଟା ପୁରା ଘାଣ୍ଟି ହଉଛି। ହଁ ସିମି ଲାଗୁନି ପେଟ ଟା ପୁରା ଥଣ୍ଡା ହେଇଯାଉଛି ସେ ଦହି ବାଜିଲେ।
ହଁ।
ବଢିଆ ଖାଇବା ବଢିଆ ଆଉ ହୁଁ।
କୋଇଲି କାହାଙ୍କୁ ଇଏ ଯାକ ବୁଲୁଚି ନା ତମ ଆଡେ।
ନା ବରା ସେଗୁଡ଼ା ମିଳୁନି। କେତେବେଳେ ଟିକେ ପଠେଇ ଦିଅ ଏ ଗାଡିରେ କଣ ଟିକେ କେମିତି କଣ କରିକି।
ମୁଁ ପଠେଇଦେବି ସେ କୋଇରି କ୍ଷୀରି ଗୋଟେ କରନ୍ତି।
ହଁ କେମିତି କଣ ଏଇଟା କାହିଁ କିନ୍ତି। କଣ ସେଟା ଖାଇଲେ କଣ ହବ କି ମୁଁ ଶୁଣିଛି ଏଗା ବା।
ସେଇଟା ବି ସେଇଟା ବି ଗୋଟେ ଶସ୍ୟ ଶସ୍ୟ ଦାନାରେ ଯାଉଛି ନା। ଆମର। ଆଜି କାଲି କଣ କି ଏଇ ଯୋଉ କୋଇଲି କାଙ୍ଗୁ ମାଣ୍ଡିଆ ଏ ଯାକ ସବୁ ଆଗ। ସବୁ ଆଦିବାସୀ ଲୋକ ଗରିବ ଶ୍ରେଣୀର ଲୋକ ଖାଉଥିଲେ ହଁ ଗାଁ ଗହଳିରେ। ଆଜି କାଲି କିନ୍ତୁ ସହରେ ଲୋକ ଖୋଜୁଛନ୍ତି ଏଇ ଜାଗାଏ। ସହଉ ସହରରେ ଯେତିିକି ଯୋଉ। ହୁଁ ଗାଁ ଗହଳିରେ ଯୋଉ ଖା। ଖାଦ୍ୟ ଥିଲା ଆଗ ଗରିବ ଲୋକ ଖାଉଥିଲେ ହଁ ସେଟା ଆଜିକାଲି। ସହର ଲୋକ ଖୋଜୁଛନ୍ତି। କୋଇରି କାଙ୍ଗୁ କୋଇରି କ୍ଷିରି ମୁଁ ଖାଇଛି ବହୁତ ଟେଷ୍ଟ ହେଲା କିନ୍ତୁ। ତାର କେମିତି ତାକୁ ପ୍ରସ୍ତୁତ କରାହଉଛି ମୁଁ ଜାଣିନାହିଁ। ହଁ ମୁଁ ଟିକେ ଶିଖିକି ତମକୁ କହିବି କେତେବେଳେ ହେଲା। ହାଲୋ।
ହୁଁ ହୁଁ ହୁଁ।
ଉଁ ଆଜି ତ ମୁଁ କହିପାରିବିନି ମୁଁ ଜାଣିନି ସେ ବିଷୟରେ କିନ୍ତୁ ବହୁତ୍ ଟେଷ୍ଟ। ସେଟା ଭଲନାହିଁ ତମେ ଯୋଉ ଆମେ ଆଜିକାଲି ଚାଉଳ କ୍ଷିରି। କରୁଛ ଆଉ ସବୁ ଆଜିିକାଲି ରେଡିମେଡି ଜିନିଷ ମିଳୁଛି କ୍ଷୀରି କରିବା ପାଇଁ। ତା ଆଠୁ ଏଟା ତମେ ଭୋଜି ଭାତରେ କୋଇରି କ୍ଷୀରି କରିବ। ଲୋକ ଆହୁରି ବୁ ପୁରା ଖୁସି ରେ ଖାଇବେ।
ଆଉ କଣ ଏ ଦୋକାନ ଯାକର ସବୁ ବାସୁମତୀ ରାଇସି କଣ ଚେ ଚାଉଳ। ଅଧିକ, ଅଧିକ ଟଙ୍କା କରିଚି ଶହେ ଦଶ ଟଙ୍କା ଶହେ ଟଙ୍କା ନେଇକି।
ହୁଁ।
ତାଠୁ ତ ଏଗୁଡା ବଢିଆ ତ ମାଣ୍ଡିଆରେ କଣ ଗୋଟେ କରିଦବ କି ତମେ ଯୋଉ କହୁଛ କୋଇରି ଖିରି।
ଖିରି କୋଇରି କାଙ୍ଗୁ।
ହୁଁ ହଁ କାଙ୍ଗୁ, କାଙ୍ଗୁ ହଁ କାଙ୍ଗୁ ଖିରି। ହୁଁ, ହୁଁ ତା ସହିତ ଟିକେ ମାନେ ଶରୀରକୁ ଟିକେ ସବଳ କରିବା ପାଇଁ ସକାଳୁ ଏ ଯୋଉ ଦଣ୍ଡ ବୈଠକ ସହିତ ଟିକେ ପ ଦୌଡ ଟା ଟିକେ ବେଶୀ ଦରକାର।
ନିହାତି ନା ସେଇଟା ତ ନିହାତ
ହୁଁ ଆମର ଏ ଯୋଉ ରକ୍ତ ରକ୍ତ ଚାପ ନିୟନ୍ତ୍ରଣ ପାଇଁ, ମୁଁ ଉ ଗୁଡି ହଉ, ଇମାଜନ ମୁନିଆ ଜିନିଷଟେ ହଉ ଟିକେ ଚାଲିଲେ ଗୋଟେ ଭଲ। ପାଦ ତଳେ ଯୋଉ ଆମର ବିଭିନ୍ନ ପ୍ରକାର ସି ବାୟୁତନ୍ତ୍ର ଗୁଡା ଥାଉଛି ଆ ଟିକେ ସେଗୁଡା ବାଜିବ ବଲେ ହଁ ଭଲ ଅଛି ଟୋଲ ରହିବ। ଆମର ସବୁ ବାପା ମାନଙ୍କୁ ସେଇଟା ମୁଁ ଶିଖେଇ ଦଉଛି।
ଠିକ୍, ଠିକ୍।
ମତେ ଟିକେ ସୁଯୋଗ ମିଳିବ ମୁଁ ଶିଖେଇ ଦଉଛି। ଏମିତି, ଏମିତି କର ଏମିତି ଏ, ମିତି କର ଦୌଡ ଟିକେ, ଖାଲି ଚାଲିଦେଲେ ହବନି ହଲିଝୁଲିକି, ଟିକେ ମାନେ ଟିକେ ଜୋରେ ଜୋରେ ଟିକେ ଚାଲିବାକୁ ପଡିବ। ତମେ ତ ଭାଇନା ସବୁ ଜାଣିଛ, ତମକୁ କଣ କହିବି ଯେ ପୁସ ଫୁସ ମାରିକି ପୁରାଏକାଥରେ ଛାତି କାଢିକି ପୁରା ରେଡି ତମେ, ଫିଟ୍ ଅଛ ଆଉ, ଆ ପଚାଶ ବର୍ଷ ବୟସ ହେଇକି ବି ତମେ ରେଡ଼ି।
ଶୁଣ, ଶୁଣ ଆମେ ଜୀବନ ସାରା ସକାଳୁ ଉଠିଲା ମାନେ କେମିତି ଦି ପଇସା କମେଇବା ସେ ଉପରେ ଚିନ ଚିନ୍ତା। କିନ୍ତୁ ନିଜ ଶରୀର ପାଇଁ ଆମେ ଶରୀର ଟା ଠିକ ଥିଲେ ତ ଆମେ ଦି ପଇସା କମେଇବା ପରିବାର ପାଇଁ ପରିବାର ପୋଷିବା।
ପୁଣି ଖାଲି ପଇସା କମେଇ ଦେଲେ ବି ହବ କି ସେଟା ଗୋଟେ ଖର୍ଚ୍ଚ କରିବାକୁ ତ ନିଜ ଭିତରେ ବଳ ଦରକାର ନା, ନାଇଁ କି ଭାଇନା ଠିକ କହିଲି ନାଁ, କୋଉ ପାହାଡ ଦେଶକୁ କୋଉ ମାନଙ୍କର ଯିବ, ମାନଙ୍କର ଟିକେ ପାହାଡ ଚଢିବା କି କଣ ଟିକିଏ କରିବା ସେତିକି ତ ବଳ ପାଇବାର ଅଛି ନା, ଖାଲି ଆଉ କିଛିଟା ଜାଗା ଥାଉଛି ସେଠିକି ପଇସା ଦେଇକି ବି ତମେ ପହଞ୍ଚି ପାରିବନି। ହୁଁ ଆଉ ଯାଇପାରିବନି। ହାଲିଆ ହେଇକି ବଶି ପଡିବ। ହଉ ଠିକ କହିଲେ ଆଉ।
ତାପରେ ତମ ଶରୀର ଟା ଯଦି ଫିଟ୍ ଥିବ, ତମେ ଶହେ ବର୍ଷ ବି ଅଶୀ ନବେ ବର୍ଷ ବଞ୍ଚିବ।
ହଁ ମାନେ ଯୋଉ ପଇସା ଟା ତମେ ଇନକମ କରିବ ସେଇଟାକୁ ତମେ କଣ ବ୍ୟବହାର ବି କରିପାରିବ ବଢିଆରେ।
ହୁଁ ଆଉ ସମସ୍ତେ ସୁସ୍ଥ ଥାନ୍ତୁ। ତମେ ବି ଟିକେ ସକାଳୁ ଉଠିକି ଚଲାଚଲି ଦୌଡା ଦୌଡିକର।
ତମ କଥା ଶୁଣିକି ମୁଁ ସତରେ ମାନେ ବହୁତ ଇଏ ହେଇଗଲି। କାଲି ଗୋଟେ ପ୍ରତିଜ୍ଞା ନେଇକି ଆରମ୍ଭ କରିିବା ଆଉ।
କରିବା କଥା, ହଉ ଠିକ ଅଛି। ମୁଁ ଟିକେ କାମ ଅଛି ଯାଉଛି। ହଉ, ହଉ, ହଉ, ହଉ।
ହଉ ଆଉ ରହିଲି ନମସ୍କାର।
ହଁ, ହଁ ନମସ୍କାର।